ଆରେ କପଣଙ୍କୁ ଶୁଭୁଛି କି
ହଁ ବହୁତ ଭଲ ଭାବରେ ଶୁଭୁଛି
ଆପଣ କଣ କରୁଛନ୍ତି
ବର୍ତ୍ତମାନ ମୁଁ ତ ବସିଛି କି ମୋବାଇଲ ଦେଖୁଛି। ଆପଣ
ମୁଁ ବି ଛାତଉପରେ ଠିଆ ହେଇକି କଥା ହଉଛି ଆଉ ଆପଣଙ୍କ ସହ ହିଁ କଥା ହଉଥିଲି ତୁ ଆପଣଙ୍କ ଆଜି କଣ ଖାଇଛନ୍ତି
ମୁଁ ଆଜି ଭାତ, ଅଣ୍ଡା-ତରକାରୀ, ଭଜା, ଶାଗ ଆଉ ମିକସର ଇତ୍ୟାଦି ଖାଇଛି। ଆପଣ?
ମୁଁ ଭାତ ସଜନା ଛୁଇଁଆଳୁ ଭଜା ଆଉ ଆମର ତ ମାଛ ହେଇଥିଲା ବିୁ ମୁଁ ମାଛ ଖାଇନି ମୁୋ ଭେଜିଟେରିଆନ୍ ଏଇନା ହେଇଯାଇଛି କିଛି ଦିନ ପାଇଁ। ତାପରେ ଆଉ ପାମ୍ପଡ଼ ଖାଇଥିଲି, ପଖାଳ ଭାତ ଖାଇଥିଲି ଏ ଯଉ ଯୋଉ ଗରମ ଯୋଉ ଭଳିଆ ହଉଛି ନା।
ଆଜ୍ଞା।
ଆଜ୍ଞା।
ଆଜି କୋଉ ମାଛ ଆପଣଙ୍କର ଆସିଥିଲା ଇଲିସି ନା ରୋହି।
ଆମ ଘରକୁ ଆସୁଛି ରୋହି ମାଛ ଆମର ଇଲିଶ ଆମର କଣ ଚାକିରି କରିବାକୁ ପୋଲିସ ଦରକାର ନାହିଁ। ଆମର ସେଥିପାଇଁ ରୋହି ମାଛ ଆସୁଛି ରୋହି ମାଛ ଟିକେ କମ ଦାମ ନା ଇଲିଶ ମାଛ ଟିକେ ଅଧିକ ଦାମ୍।
ହଁ ହଁ କଣ ବୁଝିପାରୁଛି।
କହିଲେ ପୋଲିସ ଚାକିରୀ କରିବାକୁ ପଡିବ ଆମର ତ ପୋଲିସ ଚାକିରି କେହି କରିନାହାନ୍ତି।
ଆପଣଙ୍କ କଥାବାର୍ତାରୁ ତ ପୋଲିସ ଚାକିରୀ ଭଳିଆ ଲାଗୁଛି। ତେଣୁ ଆପଣ ଇଲିସି ଖାଇବା କଥା।
ଆଜ୍ଞା ମୁଁ ଫ୍ୟୁଚରରେ କରିବି ଯଦି ପୋଲିସ ଚାକିରି ମୋତ ତ ହାଇଟ୍ ନାହିଁ ଏକରେ ହବନି ହିଁ ହିଁ ମୁଁ ଆସ ଆଶା ବି ରଖିନି।
ଆଁ। ଆପଣଙ୍କ ହାଇଟ୍ ମତେ ଲାଗୁଛି ବହୁତ ତାଳ ଗଛ ଭଳିଆ ହେଇଥିବ। ହଉ ଠିକ ଅଛି।
ତାଳ ଗଛ ନୁହଁ ଏଇ ଯୋଉ କୋଉ ଗଛ କହିଲେ, ଏଇ ଯୋଉ ସବୁଠୁ ଗେଡା କୋଉ ଗଛ କହିଲେ?
ଗେଡା ମନ୍ଦାର ଗଛ।
ମନ୍ଦାର ଗଛନା ମନ୍ଦାର ଗଛ ତ ମୋଠୁବି ଡେଙ୍ଗା ହବ।
ଲଙ୍କା ଗଛ।
ଆଜ୍ଞା।
ଆଉ ଘରେ। ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ଆପଣଙ୍କର?
ଆମର ଏ ବହୁତ ଫାଷ୍ଟ କ୍ଲାସ ଅଛନ୍ତି।
ଆପଣଙ୍କୁ ଆମ ଘରେ ଏବେକା ରହୁଛୁ ଗୋଟେ ଘରେ ନଅ ଜଣ ମେମ୍ବର ଜେଜେବାପା ଥିଲେ ଯେତେ ବେଳେ ଦଶ ଜଣ ମେମ୍ବର ଥିଲୁ ଆଉ। ଏବେ ନଅ ଜଣ ମେମ୍ବର ଅଛୁ ଗୋଟିଏ ଘରେ ଆପଣଙ୍କର।
ଆମ୍ଭର ତ ଏମିତି ଆପଣଙ୍କ ଭଳିଆ ଜଏଣ୍ଟ ଫ୍ୟାମିଲି ନୁହଁ ଆମ୍ଭେ ଚାରି ଜଣ। ବ୍ରଦର୍ ଆଣ୍ଡ ମୁଁ ଫାଦର୍ ଆଣ୍ଡ ମଦର୍।
ଆଉ ହଉ ଆଉ ସମସ୍ତେ ଭଲ ଅଛନ୍ତି।
ଆଉ ଭଲ ମାନେ ଉଡୁଛନ୍ତି ଆପଣଙ୍କର।
ହଁ ଆମର ତ ଆକାଶରେ ଉଡୁଛନ୍ତି ମାନେ ଏତେ ଭଲ ଯେ।
ମୁଁ ଭାବୁଥିଲି ସେ ଟ୍ରେନ ରେ ଉଡୁଛନ୍ତି ବୋଲି ତ ଚଳିବା ଆକାଶ ଟାବି ଚଳିବ। ଆଉ ବର୍ତ୍ତମାନ ଆପଣ କଣ ପାଠ ପଢୁଛନ୍ତି?
ମୁଁ ବର୍ତ୍ତମାନ ପ୍ଲସଥ୍ରୀ କରୁଛି ଆଉ ଆପଣ।
ମୁଁ ବି ପ୍ଲସଥ୍ରୀ କରୁଛି। ଆମ୍ଭର ବୋଟାନି ଅନର୍ସ ଆପଣଙ୍କର।
ଆମର ମ୍ୟାଥମାଟିକସ କିନ୍ତୁ ମୁଁ ବୋଟାନୀରେ ଟିକେ ଆଶା ରଖିଥିଲି ବଟାଣୀରେ ମୋର ମେବି ମହର୍ଷ ସେ କଲେଜରେ ହେଇଯାଇଥାନ୍ତା। କିନ୍ତୁ ଦୁର୍ଭାଗ୍ୟ ଜନତ ମୋର କମଳାନୀ କଲେଜରେ ପଳେଇଆସିଲା। ମ୍ୟାଥମେଟିକ୍ସରେ ସିଲେକ୍ସନ୍ ତାପରେ କିନ୍ତୁ ମୋଠୁ ଯୋଉଁମାନେ ସବୁ କମ୍ ପରସେଣ୍ଟେଜ ରଖିଥିଲେ ସେମାନଙ୍କର ହେଇଗଲା ମହର୍ସରେ ବଟାନି ଅନର୍ସରେ। କିନ୍ତୁ ମୋର ହେଇଯାଇଥାନ୍ତା ଦୁର୍ଭାଗ୍ୟ ବଶତଃ ମୋର ମ୍ୟାଥମେଟିସ୍ ଅନର୍ସରେ ହେଇଗଲା ଆଉ ଏରା ଦୁର୍ଭାଗ୍ୟ ନୁହଁ ଏଟା ସୋଟେ ସୋର୍ଭାଗ୍ୟ କଥା
ମହର୍ଷି ରେ ହୋଇଥିଲେ ବହୁତ ସୁନ୍ଦର ହେଇଥାନ୍ତା। ଏକ ରେ ତ କୋଶ୍ଚିିନ୍ ମିଳିଯାଇଥାନ୍ତା ଦୁଇରେ ବହୁତ ଛୁ ଟି ତିନି ରେ ପୁରା ଫ୍ୟାସିଲିଟି।
ୱାଓ ଆପଣଙ୍କର ପ୍ରିନ୍ସିପାଲ୍ ବୋଧେ ବୈଶାଳୀ ସିଂହ।
କଣ କହିଲେ ମ୍ୟାଡ଼ାମ୍।
ଆପଣଙ୍କର ପ୍ରିନ୍ସିପାଲ୍ ନେମ୍ ବୋଧେ ବୈଶାଳୀ ସିଂହ।
ସିଏ ସିଂହ ହୁଅନ୍ତୁ କି ବାଘ ହୁଅନ୍ତୁ ଆମର ପ୍ରିନ୍ସିପାଲ୍ ସାଙ୍ଗରେ କିଛି କାମ ନାହିଁ। ଆମର କାମ ହୋଉଛି ବଡ ଭାଇ ମାନାନଙ୍କ ସାଙ୍ଗରେ ଆ ଟିଚରଙ୍କ ପାଖରେ ବି କାମ ନାହିଁ।
ବଡ଼ ଭାଇମାନେ କଣ ହେଲ୍ପ କରୁଛନ୍ତି କି ଆପଣଙ୍କୁ?
ସେଇଠୁ ତ ଭିତର ଜିନିଷ ଗୁରା ଲିକ୍ ହଉଛି ତେଣୁ ତାଙ୍କୁ ଟିକେ ହାତରେ ରଖା ହଉଛି ଆଉ।
ଓହୋ ଆପଣ ଲିକ୍ ବ୍ୟବସ୍ଥାରେ ଅଛନ୍ତି ତାହେଲେ ଆପଣଙ୍କ ନାଁରେ ଗୋଟେ କେସ୍ କରାହବ।
କେସ୍ ଗୋଟେ ମୋ ସାଙ୍ଗର କଲେଜ ରେ ହେଇଥିଲା। ସେମାନଙ୍କର ପଛ ଆଗ ସବୁ ଫାଟି ଯାଇଥିଲା।
ଆପଣ ଟିକେ ଏ ଆପଣ ଟିକେ ଏଇଭଳିଆ ଟିକେ କଥା କହି ପାରିବେନି କାରଣ ଏଇଟା ଟିକେ ମନା ଥିଲା ବିପଦଜନକ କଥାବାର୍ତ୍ତା ଯୋଉ ଆଜ୍ଞା ଆପଣ ଫେର୍ କେମିତି କରୁଛନ୍ତି ହେଁ ହେଁ ହେଁ
ଓହୋ ହୋ ହ। ହଉ ଆଉ ଆଗକୁ ଆଗକୁ କେତେଟା କରିବାର ଅ ଭାବିଛନ୍ତି।
ଆଗକୁ କେତେଟା କରିବା ମାନେ କଣ କରିବାକୁ ଭାବିଛନ୍ତି।
ଆଗ କହିସାରନ୍ତୁ ତାପରେ ମୁଁ କହୁଛି।
କଣ ଆଉ କରିବି ଆଗକୁ।
ଆଁ ବାହାଘର।
ଆପଣ ମୁଁ ଏ ଯାଏ ଚାକିରି କରିକି ସେଟେଲ୍ ହେଲି ଆପଣ ମୋ ବାହାଘର ଆଡକୁ ପଳେଇଲେଣି। ଏତେ ଏତେ ଆଡେ ଯାଆନ୍ତୁନି ଏବ୍ ଏବେ ଇଚ୍ଛା ନାହିଁ ବାହାହବା ପାଇଁ।
ଓ ହୋ।
ଆଜ୍ଞା ଆଉ ଗୋଟିଏ ଲାଇ ଆ ଆଗ ଟିକେ ଲାଇଫ୍ ଟାକୁ ଏଞ୍ଜୟ୍ କରିବୁ ତାପରେ ଯାଇ ବାହାହବୁ ନା ଆଉ ଲାଇଫଟାକୁ ନ ଏଞ୍ଜୟ୍ କରିକି ବାହାହେଲେ କଣ ଲାଗିବ
ଓହୋ ମତେ ଲାଗୁଛି ଆପଣ ଯୋଉ ଯାହା ସାଙ୍ଗରେ ବାହାହେବେ ତା ପାଖରେ ବୋଧେ ରହୁଛନ୍ତି ସେଇଥିପାଇଁ ବାହା ହେବାକୁ ମନ କରୁନା
ନା ନା ନା ସେ କଥା ନୁହଁ ଏବେ ଯାହାବି ହେଲେ ଘରେ ଅଛି ଖାଉଛି ପିଉଛି ସୋଉଚୁ ଏ ଗଲା ପରେ ଶାଶୁ ଘରେ ବାସନ ମାଜେ ଏଇଟା କରେ ସେଇଟା କରେ ଆଜ୍ଞା ଆଜ୍ଞା ଆଜ୍ଞା
ଝିଅ ଚାହା କରିଦେଲୁ ଝିଅ ଉପରେ ଶୁଖେଇଦେଲୁ ଝିଅ ଉପରୁ ଆଇଁଲୁ ହେରି ହଁ ମୁଁ ବୁଝିପାରୁଛି।
ଆଜ୍ଞା ସେଥିପାଇଁ ଏବେ ଇଚ୍ଛା ନାହିଁ। ଏବେ ଟିକେ ଲାଇଫ ଟାକୁ ଘରେ ଟିକେ କାମ ଚୋରଣୀ ହେଇକି ଟିକେ ରହିବାକୁ ଇଚ୍ଛା ଅଛି ତାପରେ ଭାବିନେ ଯାହା ହବ ଦେଖାଯିବ ଭଗବାନ ତ ଅଛନ୍ତି ଆଉ ଭଗବାନ୍ ଯାହା କରିବେ ପ୍ରାଣୀର ମଙ୍ଗଳ ପାଇଁ କରିବେ।
ଓହୋ ଆପଣ କଥାବାର୍ତ୍ତା ଶୁଣି ମୋ ଆତ୍ମା ଆଉ ପରମାତ୍ମାଙ୍କ ସହିତ ଲୀନ ହେ ହେଇଯାଉଛି
ଆଜ୍ଞା ମୁଁ ଆପଣଙ୍କ ପୁରା ଆଧ୍ୟାତ୍ମିକ ଆାଡ଼କୁ ନେଇଯିବି।
ହଁ ସେଇ ଆଶାରେ ଆମେ ଆପଣଙ୍କ ସାଙ୍ଗରେ କଥା ହେଉଛୁ।
ଆଜ୍ଞା ଦେଖିଲେ ଆପଣଙ୍କୁ କେତେ ଭଲ ଲାଭ ହେଲା।
ହଁ ଲାଭ ମାନେ ପୁରାତ ଖାଲି ମହୁ ଝରୁଛି ଆଉ
ଦେଖନ୍ତୁ ମୁଁ ଆପଣଙ୍କୁ କେତେ ଆଡ଼େ କେତେ ସୁବିଧା ଯୋଗଉଚି ଆ ଆପଣ କିନ୍ତୁ ଏଇଭଳିଆ ଟିକେ ହଉଛନ୍ତି।
ଆପଣ ନଥିଲେ ଆମ ସଂସାର ଭାସିକି ବୁଡି଼ ଯାଇଥାନ୍ତା ଆଉ। ଧନ୍ୟବାଦ ହଁ ସେଇପାଇଁ ତ ଧନ୍ୟବାଦ ବହୁତ୍
ଆପଣ ଟିକେ ଆସିକି ମୁଁ କାଲି ଆସିଥିଲେ ଆପଣ ଟିକେ ଆଜି ଆସିକି ମୋ ପାଦ ଧଳି ଟିକେ ନେଇକି ଯାଆନ୍ତୁ।
ଓହୋ ଆପଣ ଧୂଳିରେ ଟିକେ ବ୍ଲାଙ୍କିଟ୍ ରେ ପାର୍ସଲ୍ କରିଦିଅନ୍ତୁ। ଆଉ ଯାଇ ହବ ନି ପା।
ଆପଣ ଧୂଳି ନେଲେ ପରେ ଆପଣ ରଖିବେ ଯଦି ଆପଣଙ୍କ ବହୁତ ଉନ୍ନତି ହବ ଦେଖିଲେ ଆପ ଆପଣ ମୋ ସହିତ କଥା ହେଲାବେଳେ ଆପଣଙ୍କ ଏ ଉନ୍ନତି ହେଇଚନ୍ତି ବା ଆପଣଙ୍କ ଅବନତି ହବନି ଆଉ।
ଓହୋ ସେଇ ଆଶାଟା ତ ମୁଁ ଆପଣଙ୍କ ସାଙ୍ଗରେ କଥା ହେଉଛି ଉନ୍ନତି କି ଅବନତି। ସେଇଟା ଆଗକୁ ଜଣା ପଡି଼ବ।
ଆଜ୍ଞା ଆପଣ ହେଲେ ଆପଣଙ୍କ କିନ୍ତୁ ପ୍ରଫିଟ୍ ଟା ଟିକେ ଆମକୁ ଦେବେ।
ହଁ ଫଳା ଫଳ ଫଳା ଫଳ ଆସିଲା ଆମ ବି ଆପଣଙ୍କୁ କହିବୁ ଆସୁଛି କି ଆସୁନି। ଏଇଟା କିଏ ଜାଣିବ ଆଉ ଫଳ ଆସୁ ଫଳା ଆସୁ ତାପରେ ଖାଇବ।
ଆଜ୍ଞା।
ଆଉ କଣ
କଷ୍ଟ ଟିକେ କଲେ କୃଷ୍ଣ ମିଳିବେ କଣ ଖାଲିଟାରେ କୃଷ୍ଣ ମିଳିଯିବେ କି ଆମକୁ?
ଆଗ କୃଷ୍ଣଙ୍କୁ ଧରିଦେଲେ ହବନି।
କୃଷ୍ଣଙ୍କୁ ଧରିବାକୁ ଗଲେ ବହୁତ୍ କଷ୍ଟ କରିବାକୁ ପଡି଼ବ କୃଷ୍ଣ କଣ ସେମିତି ଶୁଣିବି କଣ ସେମିତି ଶୁଣିବେକି ଆମ କଥା
ହଁ ପା କୃଷ୍ଣ ଟିକେ ଦୁଷ୍ଟ ହଉଛନ୍ତି ଆଉ
ଆଜ୍ଞା କୃଷ୍ଣ ଟିକେ ନଟ୍ ଖଟା ନା ସେଥିପାଇଁ।
ହଁ କେତେ ବୁଦ୍ଧି ଆପଣଙ୍କର କୋଉଠୁ ରଖିଥିଲେ ଏତେ ବୁଦ୍ଧି।
ମୋର ଆଗରୁ ଆକ୍ଚୁଆଲି ମୋର ବୁଦ୍ଧି ବହୁତ୍ କିନ୍ତୁ ମୁଁ ସେଇଟା ୟୁଟିଲାଇଜ୍ କରିପାରିନଥିଲି। ଏବେ କିନ୍ତୁ ଭାବୁଛି ଏବେ ୟୁଟିଲାଇଜ୍ କଲି
ଆପଣଙ୍କ ବୁଦ୍ଧିଗୁଡା କୁଆଡ଼େ ଯାଉଥିଲା ପାଠରେ ତ ଯାଉନି ଆଉ କୁଆଡେ ଯାଉଛି ବୁଦ୍ଧିଗୁଡ଼ା।
ବୁଦ୍ଧି ଯାକ ସବୁ ଘୁଷୁରୀ ଖାଇ ଦଉଛି।
ନାଇଁ ବୁଦ୍ଧି ଉରା ଆପଣଙ୍କର ସବୁ ବୁଝି ପାରୁଛନ୍ତି ସିଆଡ଼େ ଯାଉଛି।
ନା ନା ଆପଣ ବହୁତ ବେଶୀ ଭାବି ଦଉଛନ୍ତି।
ନା ଭାବୁଛୁ କଣ ଯୋଉଗଡା ସତ୍ୟ ସେଇଟା ଆମେ କହୁଛୁ ନା ଆଉ।
ଆପଣ ବହୁତ ମିଥ୍ୟା କଥା କହୁଛନ୍ତି। ଆପଣ କୋଉଠି ସତ୍ୟ କଥା କହୁଛନ୍ତି।
ଆମ ରାମଙ୍କର ଭକ୍ତ ଆମେ କ ମିଥ୍ୟା କହିପାରିବୁ।
ଆପଣ ରାମଙ୍କର ଭକ୍ତ କିନ୍ତୁ ଆମେ ହନୁମାନ ଭକ୍ତ। ହନୁ ହନୁମାନପୁରା ହନୁମାନ ପୁରା ଆମକୁ ପୁରା ବ୍ଲେସିଂ ଦେଇକି ରଖିଛନ୍ତି।
ଓହୋ ରାମଚନ୍ଦ୍ର ତ ଆମକୁ ପୁରା ଘୋଡେଇକି ରଖିଛନ୍ତି।
ଆଜ୍ଞା।
ଆଜ୍ଞା ଆଉ କଣ ଖବର ଆପଣଙ୍କର?
ଆଉ ଆପଣଙ୍କୁ ବିରିମିଖାକୁ ଭଲ ଲାଗେ।
କଣ କହିଲେ ବିରିୟାନୀ।
ଆଜ୍ଞା।
ଆ ଭଲ ମାନେ କୋଉ ବିରିୟାନୀ କଥା କହୁଛନ୍ତି ସାଧା ନା ଆଇଁଷ?
ଆପଣ କଉଟା ଭଲ ଲାଗେ ସେଇଟା କହୁନାହାନ୍ତି।
ଆମକୁ ତ ଭଲ ଲାଗେ ନନଭେଜ ମଟନର। ଆଉ ଆପଣଙ୍କୁ?
ହଁ ମୋତେ ମୋତେ ଆଗରୁ ଭଲ ଲାଗୁଥିଲା ଚିକେନ୍ କିନ୍ତୁ ମୁଁ ତ ଏଇନ ଆଇଁଷ ଛାଡ଼ି ଦେଇଛି ଯେହେତୁ ମୋତେ ମତେ ନା ସାଧା ହିଁ ବେଷ୍ଟ ଲାଗୁଛି।
କଣ କହିଲେ ଆପଣ ଚିକେନ ସରି ଆଇଁଷ ଛାଡି ଦେଇଛନ୍ତି?
ଆଜ୍ଞା।
କୋଉ ବି ଆଇଁଷ ଖାଉନାହାନ୍ତି?
ଆଜ୍ଞା ମୁଁ ଏବେ ଛଅ ମାସ ପାଞ୍ଚ ମାସ ହେଇଯିବ ମୁଁ ଆଇଁଷ ଖାଉନି। ମୁଁ ପୁରେ ନୂଆ ବର୍ଷ ପୁରା ଧାର୍ମିକ ହେଇଯାଇଛି।
ଆଗକୁ ତାମାନେ ଖାଇବେ?
ଆଜ୍ଞାକୁ ତ ଖାଇବି କି ନାଇଁ ଜାଣିନି। ମେ ବି ଯଦି କିଛି ଅସୁବିଧା ହେଲା ଡକ୍ଟରଙ୍କ ପରାମର୍ଶ ନେଲି ଦେନ୍ ମୁଁ ଆଇଁଷ ଖାଇବି। ପାରେ ନହଲେ ମୋର ଏମିତି ଇଣ୍ଟରେଷ୍ଟ୍ ନାଇଁ ତ ସେଥିପାଇଁ ମୁଁ ଆଇଁଷ ଛାଡିଦେଲି।
ଆପଣଙ୍କ କଥାବାର୍ତ୍ତା ରୁ ଲାଗୁଛି ଆପଣ ଏକ ନମ୍ବର ଆଇଁଷ ଖିଆ।
ଆ ଆଜ୍ଞା ଆମ ଆଗରୁ ଆଇଁଷ ଖାଉଥିଲି।
ହୁଁ।
ମୁଁ ବହୁତ ଖାଉଥିଲି ମୁଁ ସୋମବାର ଖାଉଥିଲି ମଙ୍ଗଳବାର ଖାଉଥିଲି ବୁଧବାର ଖାଉଥିଲି ଗୁରୁବାର ଖାଉଥିଲି। ଶୁକ୍ରୁବାର ଖାଉଥିଲି ଶନିବାର ଖାଉଥିଲି ରବିବାର ଖାଉଥିଲି ସବୁ ଦିନ ସକାଳୁ ସ ସକାଳୁ‌ ଖାଇବି ଯେ ରାତି ଯାଏଁ ମୁଁ ଖାଉଥିଲି ଖାଲି ଆଇଁସ। ଏଇଭଳିଆ ମୁଁ ଆଇଁଷିଣିଆ ପିଲାଟା କିନ୍ତୁ ଏବେ ଆଇଁଷା ଖାଇବାକୁ ଆଉ ଇଚ୍ଛା ହଉନି।
ମାନେ ମନ ଦୁଃଖ କରିକି ରାଲି
ଆଜ୍ଞା। ଆଜ୍ଞା ନା ଆଇଁଷ ମାନେ ମନଦୁଃଖ କରି ରାଲି କରୁନାହାନ୍ତି କିନ୍ତୁ ଆମ ଘରେ ଏବେ ଆଇଁଷ ଖାଇବା ଟା କମିଗଲାଣି ନା। ତ ସେଥିପାଇଁ ମୋ ବାପାଙ୍କ ଟିକେ ମନ ଟା ଦୁଃଖ ହେଇଗଲା। ମୋ ଝିଅ ଖାଉଥିଲା ମୁଁ ଆଇଁଷ ଖାଉଥିଲି ମୁଁ ଏଇନା ଖାଉନି। ମୁଁ ଏଇନା ଖାଉନି ଯେହେତୁ ଆମ ଘରେ ମାଛ ହେଇଛି ସତ କିନ୍ତୁ ମ ମତେ ଆଜି ମୋ ପାଇଁ ଆଜି ଅଲଗା ଭଜା ହେଇଥିଲା ମୋ ମାମା ଆଉ ବାବା ଆଇଁଷ ଖାଇଲେ ମୁଁ ସିନା ତାଙ୍କୁ ମନା କରିଚି ତମେ ଖାଅନି ବୋଲି। ମୁଁ ସିନା ଖାଇବିନି ଆଜ୍ଞା। ଏଇଭଳିଆ ଆଉ ଆଜ୍ଞା।
କେନ୍ ଟା ଭଲ ନୁହଁ ନହେଲେ ବାକି ସବୁ ମଟନ୍ ହେରିକା ହେରିକା ଖାଆନ୍ତି ସେରା ସବୁ ଭଲ। ମଟନ ଅଣ୍ଡା ଅଣ୍ଡାର ମା କୁ ଖାଇବେନି କିନ୍ତୁ ଅଣ୍ଡା କୁ ଖାଇବେ।
ଆଜ୍ଞା ମୁଁ ରଖୁଛି।
ରୁହନ୍ତୁ ବ୍ୟସ୍ତ ନାହିଁ। ଖାଲି ଅସ୍ତବ୍ୟସ୍ତ ହେଲେ।